ହଁଅଁ, ଆଉ ଚାରିଟା ଦେଖି ସାରିଲୁଣି? ନା ଗଲଣି ଯାତ୍ରାକୁ। ଯାତ୍ରା କୁ ଗଲଣି ଯାତ୍ରା କୁ ଗଲଣି ବୁଲିବାକୁ।
କୁ ମା
ହଁ,
ହଁ ଯାଇଥିଲି ଆଜି ଯାଇଥିଲି ଆଉ ମୋ ଦେହ ଟା ଆଜି ଭଲ ଲାଗିଲାନି ଆଉ ଗଲିନି ଦେଖିବାକୁ। ଏଇ ସବୁ ଖାଇସାଇଲେଣି ଆମର ଯିବେ ଦେଖିବା ପାଇଁ ଯିବେ ଆଉ ଆଠ ଦଶଟା ବେଳକୁ ଯିବେ। ଦସଟା ବେଳକୁ ଯିବେ ସବୁ ଦେଖିବାକୁ।
ହୁଁ ହୁଁ ହ,
ହୁଁ,
ତମର ଯୋଉ ତମର ଚାଷୀ ବାସ ହୁଏ ନା ହୁଏ ନାଇଁ। ଘରେ ଜଉ ଆପ ଚାଷ ବାସ କରନ୍ତି ନା କରନ୍ତିନି ମଉଷା।
ହଁ ଖାଲି ଧାନ ଆଉ ବାଦାମ।
ଆଉ କିଛି ପରିବା?
ନାଁ ମୁଟେ ପରିବା ଫରିବା ଲ
ଲଗାନ୍ତିନି? ଖାଲିକି ବାଦାମ ଆଉ ଧାନ।
ହୁଁ, ଆଉ ବିରି କି କୋଳଥ ଏଗୁଡା ବି ଲଗାନ୍ତି ମୁଗ
ହୁଁ ଉଁ ମାନେ ଉଁ ଧାନ ଫାନ ସବୁ ବିକ୍ରି ହୁଏନା ତମର?
ହଁ,
ନା ଘରଇଏ ପାଇଁ?
ନା ନାଆମର ସବୁ ବିକ୍ରି ହୁଏ।
ହୁଁ, ଯାହା ବର୍ଷ ମାନେ ବର୍ଷ ମାନେ ଇଏରେ ସେଇସବୁରେ ଧାନ ଆଉ ବାଦାମହି ଏଇଗୁଡାକ ଲଗାନ୍ତି ଆଉ
ହ ଆଉ ତମର?
ଆମର ବି ସେମତି ହେଲା ଧାନ ବାଦାମ ଲଗାନ୍ତି ବେଶି। ଆଉ ଯୋଉ ଏଗୁରା ବିରି କୋଳଥ ମୁଗ ଲଗା ହୁଏନି। ପୁରା ଲଗା ହୁଏ ଆଉ ଯେବେ କେତେବେଳେ ଧର ବାପାଙ୍କୁ ଫାଙ୍କା ମିଳେ ତାହଲେ କେତେବେଳେ କେମିତି ଲଗେଇ ଦିଅନ୍ତି ଏଇ ପରିବା ଆଉ।
ମାନେ ଘରେ ଖାଲି ଖାଇବା ପାଇଁ ଯେମିତି। ଅଳ୍ପ ଅଳ୍ପ ଲଗେଇ ଦିଅନ୍ତି ଆଉ।
ହୁଁ ହୁଁ, ଆଉ ତମର ଆଜି କଣ ପଢା ହେଲା କ୍ଲାସରେ-
ଆଜି ତ ଆମର ବେଶୀ ହେଲା ଖାଲି ମଜା ମାନେ ମ୍ୟାମ କରି କରି ଆମର ଏତେ ବି ଆଜି ପଢା ହେଲାନି ଖାଲି ହସି ହସି ପୁରା ଆମର ପେଟ ଇଏ। ଆଜି ମାନେ ସବୁ ଟାସ୍କ କଲେ ମାନେ ସବୁ କିଏ କଣ ସବୁ ମାନେ ମଜାଳିଆ କଥା କିଏ କଣ କ ସବୁ କହିପାରିବୁ।
ଖାଲି ବଢିଆ ଅଛି ନଷ୍ଟା ହେଇଥିବ ଆଉ।
ଏତେ ବି ମାନେ ପୁରା ଇଏ ମାନେ ପୁରା ମାନେ ଏଇ ବେଶୀ ଆହୁରି ମାନେ କ୍ଲାସ ହେଇଥିଲେ ବି ମାନେ ଇଏ ଲାଗିନଥାନ୍ତା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
ବଢିଆଲାଗୁଥିଲା ଆଜି ପୁରା କ୍ଲାସ ଟା ବଢିଆ ହେଇଛି।
ଆଉ ତମ ବଡେ କେବେ?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
ଆର ମାସ ରେ ହବ ଆର ମାସ।
ଆସୁ ସ ନା କହିଲା।
ଏ ନା । ଏଇ ମାସ ଟା ଗଲେ ଆର ମାସ ମୁଁ କହିଲି ଏ ମାସ ଟା ଗଲେ ଆର ମାସରେ ପଡିବ ଆଉ।
ତାହେଲେ ଆଡଭାନ୍ସ ହାପିବଡେ ଆଉ।
ହଁ ଥ୍ୟଙ୍କ ଧନ୍ୟବାଦ। ଆଉ ଯୋଉ ତମର କଣ ଗଛ ପଛ ସବୁ ଏବେ ତ ହେଇ ପିଜୁଳି ବା ପୁରା ଟାଇମ ପିଜୁଳି ଏଇ।
ହୁଁ ଆମର ବି ଏବେ ବିଜୁଳି ପୁରା ବହୁତ ବାହାରୁଚି ଗଛରୁ।
ତମର ଅଛିିକି ଗଛ?
ହଁ ଆମର ଦିଟା ଗଛ ଅଛି ଡେଲି ଡେଲି ତୋଳା ହଉଛି।
ମଁ ଦବାକୁ ପଡିଗଲେ କ ନଥିଲ ନା କ?
ନା ନା କହିନି ଏମିତି ମନେ ନାହିଁ ଆଉ।
ଓ ହ।
ହଉ କ୍ଲାସରେ ଦେଖା ହେଲେ ଦେବି ଆଉ।
ଏବେ ତ ମାନେ ମାଙ୍କଡ ପୁରା ମେଞ୍ଚା ମେଞ୍ଚା ଇଏ ହଉଥିବେ ଖାଲି ଗୋଡିଲା ବେଳକୁ ଇଏ ହଉଥିବ ଆଉ ହଇରାଣ ହେଇଯାଉଥିବ।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
ବିଜୁଳି ଅଛି।
ମାଙ୍କଡ ଆମ ଆଡେ ମାନେ ଦେଖି ନାହାନ୍ତି ଅଛି ବୋଲି।
ଆ ଏତେ ଲାଉନ ହେଜି ବ ତମ ଆଡେ।
ହ କେତେବେଳେ କେମତି ଯଦି ଆସନ୍ତି ନହେଲେ ସେମାନେ ଦେଖି ପାରୁନାହାନ୍ତି ଗଛ ଟା। ନହେଲେ ତ ସବୁ ସଫା କରି ସାରନ୍ତେନି। ।
ଆମ ଘର ପାଖରେ ଆମ ଘରକୁ ତପମ ଟିକେ ଇଏ ହବ ଦୂର ହବ। ତାଙ୍କର ଗୋଟେ ବିଜୁଳି ଗଛ ଅଛି ହେ ସେ ତାଙ୍କ ସଦାବେେଳେ ସଦାବେଳେ ଅ ରଅ ମାଙ୍କଡ ହେଇଛି।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
। ମୋର ଗୋଡେଇ ଗୋଡେ ପୁରା ହଇରାଣ ହେଇଯାଉଛନ୍ତି ହେ ଖାଉ ନହେଲେ ସେ ଖାଆନ୍ତି।
। ଓ ହୋଁ।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
ଆଉ କଣ ଅଛି ତମ ବାଡି ରେ ଗଛ?
ଆମର ନା ଆମର ସେମତି କିଛି
ହୁଁ।
ମୁଁ କହିଲେ ନା ଆମର ଯେମିତି କି କୋଳି କି ପିଜୁଳି ଆମର ଏବେ ଗଛ କି ନାହିଁ। ଆମର ଏଇ ଫୁଲ ଗଛ ପଛ ସବୁ ଲଗାଯାଇଛି ଆଉ। ବେଲ ଗଛ ଫୁଲ ଗଛ ନଡ଼ିଆ ଗଛ ଏମତି ସବୁ ଲଗେଇଚି ଆଉ।
ଆଉ ଏବେ ତ ଆମ୍ବ ସିଜନ ତମର ଆମ୍ବ ସରା କରୁଛ ନା ନାଇଁ?
ନାଇଁ ଆମର ଆମ୍ବ ଗଛ କଣ ଅଛି। ଆମ୍ବ ଗଛ ଆମର ପା ନାଇଁ। ଆ ପିଇସି ଯିଏ ତାଙ୍କର ଅ ହେଲା ଥିଲା ସେ କରିକି ଆମ୍ବସରା ଦେଇଥିଲେ।
ହ
ଯାଇଥିଲେ ବାଉସରକୁ ସେ ମୋରି ହାତରେ ଦେଇଥିଲେ ଆମ୍ବସରା ସମସ୍ତଙ୍କୁ। ଆଉ ପୁଣି ଆଚାର ଦେଇଥିଲେ। କୋଉଠି କହିଥିଲି ଯୋଉ ଯଉଠି ନାଁ। ଆଉ ଯୋଉ ଦୋକାନ ପୁଅ ନେଇଥିଲା ସେଇ ତାଙ୍କରି। କରିଛି ମୁଁ ଯାଇଥିଲ ତ ସେ ଦେଇଥିଲେ।
କଣ କହିଲ?
ଯୋଉ କହିନଥିଲି ଦୋକାନ ଓପନିଂ ହଉଥିଲା ଯାଇଥିଲୁ ସେଇଠାରେ ଦେଇଥିଲେ।
ଓହୋ,
କାଜୁ ମଞ୍ଜି ରା ଘର ପାଖରେ ଅଛି ତାଙ୍କ ବାଡିରେ। ହେଲେ ଆଉ ଜଣଙ୍କର କାଜୁ ମଞ୍ଜିରେ ସିଏ ତାଙ୍କ ଠାରୁ ଆଣିଥିଲେ ମତେ ଦେଇଥିଲେ ମୁଁ କହିଥିଲି ତ। ମତେ ଦେଇଥିଲ?
ଆଉ କାଲି ଯୋଉ ଯାଇଥିଲି ବୁଲିବାକୁ ସବୁ ସପିଙ୍ଗ ମଲ ଗୁଡାରେ ଦୋଳି ଲାଗ ଲାଗିଥିଲା ରଜ ଦିନଠୁ ଆଜି ପର୍ଯ୍ୟନ୍ତ ବି ଖୋଲା ହେଇନି ଯଉମାନେ ବି ଯାଉଚନ୍ତି ନା ଯୋଉମାନେ ବି ଯାଉଚନ୍ତି ଖେଳିକି ଆସୁଚନ୍ତି।
ହଁ ଅଁ ଭଲ। ଏଇ ଯେ ଛୁଆସବୁ ଦୋକାନ ଯାଉଛନ୍ତି ବଡ ଲୋକ ଯାଉଛନ୍ତି ଯାଉଛନ୍ତି ଯାଉଛନ୍ତି ହେଲା ଛୋଟ ଛୁଆ ପାଇଁ ସେଥିପାଇଁ ଖୋଲିନାହାନ୍ତି ବୋଧେ ଦୋଳି ଖେଳିବେ ଆଉ
ଦୋଳି ଗୁଡା ବି ଠିକ କରୁସନ୍ତି ବଢିଆ ହେଇଚି।
ହଁ, ବେଶୀ ଦୋକାନେ ଲୋକ ମାନେ ନଥିବେ ଛୁଆ ସବୁ ଦୋଳି ପାଖରେ ସବୁ ମାଡ଼ ଗୋଡ଼ ଲାଗୁଥିବେ ଖେଳିବା ହ,
ହଁ,
ହ ସବୁତ ଖେଳିବା ପାଇଁ ଛୋଟ ଛୁଆ ଆଉ। କଣ କିଣିକି କଣ ଆଣିଲୁ ନା କିଛି ଆଣିନୁ? ମୁଁ ଯାଇଥିଲୁ ଦୋକାନ ଯାଇଥିଲୁ କଣ କିଣା କିିଣି କଣ କରିବୁ ଆମେ।
ହଁ ଯାଇଥିଲି ଗୋଟେ ବୋଟଲ ଟେ ଆଉ ଗୋଟେ ବ୍ୟାଗ ଟେ ଆଉ ଆଉ କିଛି ଘର ପାଇଁ ଜିନିଷ ନେଇକି ଆସିଲି ଆଉ।
ଆଉ କଣଡ୍ରେସ ପତର କିଛି ଆଣିନୁ?
ନା ନା ଡ୍ରେସ କିଛି ଆଣିିନହି ଏବେ ତ ରଜରେ ସପିଂ କରିଛି ଆଉ ପୁଣି କଣ ଡ୍ରେସ ହ
ଯାହା ହଉ ଘର ପାଇଁ କି ଜିନିଷ ଆଣିଚୁ ଆଉ।
ଜିନିଷ ଆଣିଛ ମୋ ମାଉସି ଦେଖିକି ଖୁସି ହଇଯାଇଥିବ ଯାହା ହଉ ଦୋକାନ ଯାଇଥିଲା ଯା ଉ ଘର ପାଇଁ ତ କିଛି ଆଣିଛି।
ହଁ ହଁ,
ହଁ, କଣ ସବୁ ଆଣିଥିଲୁ ଘରୁ?
ଘର ପାଇଁ ଆଣିଥିଲି ଗୋଟେ ବାଲ୍ଟି, ଆଉ ଗୋଟେ ପା ପୋଛା ଆଉ ଗୋଟେ ଆଉ ଗୋଟେ କଣ ଆଉ ଗୋଟେ ଏଁ ପ୍ଲେଟ ଆଉ ଗିନା ଯୋଉ ଥାଏ ସେଟ୍ ସେଥିରୁ ଆଉ ଗୋଟେ ଉମ୍ ପାଣି ପିଇବା ପାଇଁ ଗ୍ଲାସ ଏମତି ସବୁ ଆଉ।
ଯା ହଉ ଘର କରଣା ଜିନିଷ ସବୁ ଆଣିଚୁ ଆଉ।
ହଉ। ନାଇଣ୍ଟି ନାଇନ୍ ଯାଇଥିଲି ତ
ହଁ। ହଁ ଦୋକାନ
ମୋ ଭଏସ ଟା ଭଲରେ ଶୁଭୁନି।
ମୁଁ କହିଲି କଣ ନାଇଣ୍ଟି ନାଇନ୍ ଦୋକାନ ସବୁ ଯାଏ ଏଇଥିଲା ଭଲ ଭଲ ସବୁ ଜିନିଷ ରଖୁଛନ୍ତି ଦୋକାନୀ।
ଆ
ହଁ ସେତ ଭଲ ଭଲ ମାନେ ରଖୁଛନ୍ତି ଆଣିବୁ ଅଳ୍ପ ପଇସାରେ ଭଲ ଜିନିଷ ପାଇବୁ।
ହଁ ଛୋଟ ପିଲାଙ୍କ ପାଇଁ ବି ବଢିଆ ବଢିଆ ଜିନିଷ ରଖୁଛନ୍ତି।
ଗିଫ୍ଟ ଆଉ ଚପଲ ଫପଲ ବି ସବୁ ମିଳୁଚି।
ହୁଁ।
ଯା ହଉ ଅଳ୍ପ ମାନେ ଏଥେରେ ଆମ ଆମ ତଥାପି ଆମ ଆମ ଦି ତିନି ହଁ ଦି କିଲୋମିଟର କି ତିନି କିଲୋମିଟର ଏଠି ଗୋଟେ ଖୋଲା ହେଇଛି ନାଇଁ ବଡ ଦୋକାନ ଟେ ନାଇଣ୍ଟି ନାଇନ୍ ର। ଭଲ ଭଲ ସବୁ ଜିନିଷ ବି ମାନେ ମିଳୁଚି
ହଁ ତାପରେ ତମ ପାଖରେ ଯେତେବେଳେ ଇଚ୍ଛା ଯାହା ନିହାତି ଦରକାର ହୋଇଥିବ ପଳଉ ଓ କିଣାକିଣି ପାଇଁ
ଜବ ଦରକାର ହେଲା ଆ ଯାଇକି ନେଇ ଆସୁଥିବ ସେଇଠୁ। ପାଖେରେ ଯେତେବେଳେ ଖୋଲା ହେଲା ଆଉ କାହିଁକି ଆମେ ଆଉ ଦୂରକୁ ଯିବୁ?
ହୁଁ ହୁଁ।
ଆଜ୍ଞା। ସେଇଟା ଭଲ ନା ଆଉ ଯୋଉ କାଇଁ ଏତେ ବାଟ ଯିବୁ ପୁଣି। ଇଏ କରିକି ଟାଇମ ଆଡେ ଇଏ ହବ ଆଉ ପଢାପଢି କଣ ଚାଲିଚି?
ଭଲ। ଏବେ ତ ଏଇ ଏକ୍ଜାମ ସରିଚି ଆଉ।
ଆଉ ଏବେ ଟାଇମ୍ ଟା ମାନେ ସମୟ ଟା ପୁରା ଭଲସେ ବ୍ୟବହାର କର।
ହଁ।
ହଁ ହଁ ସେମତି ଅ ତୁ ଆସି କର ଭଲ ମାନେ ଇଏ କରିପାରିବୁ। ଆଗକୁ ବି ଯୋଉ ପରୀକ୍ଷା ଆସୁଚି ସେଥିରେ ବି ଭଲ ଅ ମାର୍କ ରଖି ପାରିବୁ।
ଏଇପଟ ସାଇଟ୍ ରେ ମାର୍କେଟ ଗଲା ବେଳକୁ ବି ଗୋଟେ ନଈ ପଡେ ସେ ନଈ ପୋଲରେ ଯାଉ।
ହୁଁ।
ଏବେ କଣ ପୋଲ ତଳେ ବି ଗୋଟେ ନୂଆ ରାସ୍ତା କରୁଛନ୍ତି।
ନୂଆ ରାସ୍ତା କରୁଛନ୍ତି। ସେ ପୋଲ ବୋଧେ ଭାଙ୍ଗି ଯାଇ ଭାଙ୍ଗି ଯାଇଚି କି କି!
ନାଇ ନା ନା ପଣି ହ ମନେ ଅଛି କିନ୍ତୁ ସେଇ ଗାଁ ଭିତରୁ ଯଉା
କଣ?
ହ୍ୟାଲୋ।
ହଲି କଣ ସାଉଣ୍ଡ ଶୁବଛି ଫ୍ୟାନ ଚଲଛି କି?
ଓହୋ ଜୋରୁ ସବୁନ
ହଁ ଟିକେ ଟିକେ ଶୁଭୁଚି ଆଉ।
ଓହୋ ନା ସେ ଯୋଉ ନଈ କୂଳରେ ତ ଗାଁ ଟା ପୋଲ ଟା ଅଛି କିନ୍ତୁ ଦିଟା ରାସ୍ତା ହେଇଛି, ଗୋଟେ ନଈ କୁ ଲଗେଇକି ଗୋଟେ ରାସ୍ତା କରଛନ୍ତି। ଆଉ ଗୋଟେ ବନ୍ଧ ଉପରେ ଗୋଟେ ବସ୍ତା ଦିଟେ ବସ୍ତା
ଦ ତ ଯୋଉଟା ଆଗରୁ ହେଇଥିଲା କଣ ଭାଇନ୍ତି ଦେଇଛି କି ନା କଣ?
ନା ଭଲ ଅଛି କିଏ କଣ ହଉ ଶୀଘ୍ର ପହଞ୍ଚିବା ପାଇଁ ସେ
ଫୁଲ ଇଏଟା ନା ସେଏ